ହେଲୋ।
ହାଲୋ।
ହୁଁ।
ହଁ ସେ ବୋଧେ କଣ ଉମ୍ ଇଏ ଥିଲା ବୋଧେ କଣ ମୁଁ ବୁଝିପାରୁନି ମୁଁ ତମ ତମକୁ କଲ କାଲି ଲାଗିଲା।
ହୁଁ ମୋର ଫାଷ୍ଟ କଲ୍ ଟା ତମେ ରିସିଭ୍ କଲନି ମେ ବି ସେଇଲାଗି ବୋଧେ ଏମିତି ହେଲା।
ଓହୋ ହଁ ସେଇଥିପାଇଁ ହେଇଥିବ ଆଉ କଂ କରୁଚ?
ଏଇ ବାହାରୁଚି ଗୋଟେ ଜାଗାକୁ ଯିବାର ଅଛି ତ।
ଓହୋ।
ତମେ କେମିତି ଅଛ? ହାଲୋ‌‌। ହାଲୋ। ହାଲୋ‌। ହାଲୋ ହାଲୋ। ହାଲୋ। ହାଲୋହାଲୋ